ହାଲୋ।
ହ୍ୟାଲୋ।
ହଁ ଆଉ କଣ କରୁଚ?
ନାଇଁ ଏଇ ଟିକେ ଗଡୁଥିଲି ଆଉ ଯାଉଛି ଯିବି ଖରକା ଫୁର୍କା କା କିଛି କରିନି କାମ କରିବି ଗାଈ ଆସିଲାଣି ତାକୁ ଖାଇବାକୁ ଦେବି।
ହଁ ଆଉ ସେଇ ଯୋଉ ମୁଁ କହୁଥିଲି କି ତୁ ସେଇ ଯୋଉ ଦହିଟା ଗୋଟେ ଦ ଦହି ଆମ ହୁଁ ଦହିଟାକୁ ଚୁ ଯ ଛେନା
କ୍ଷୀର ଛେନା ନା ଦହି ଛେ ନା ଓ ଦହିଟା ଦହି ଛେନା ହଁ। ଦହିଟାକୁ ଛେନା କରିବୁ ତାକୁ ଟିକେ ହୁଁ ଇଏ କରିବୁ ଆଉ ଏଇଟା ଯୋ ଇଏ ଦହି କି ଓମଫେଡ ଦହି କି?
ନାଇଁ ନାଇଁ ଏଇ ଘରଇ ଦହି ଯେ ତାକୁ ଫୁଟେଇ ଦେଇଚି ବି ଫୁଟି ଯାଇଚି ଭଲ ଅଛି। ତାକୁ ଛେନା କରିବୁ ବୋଲି କେମିତି ହବ ତା ଦେହରେ ଆଉ କିଛି କିଛି କ୍ଷୀର ମିଶେଇକି ଏ ଯୋଉ ଭିନେଗାର କି ଲେମ୍ବୁ ଦେବି ନା କେମିତି? କଣ କରିବି?
ତାକୁ ଇଏ କରିଦେ ଫୁଟେଇଦେ ଉଁ ଗରମ କରିଦେ ଫୁଟିଲା ବେଳେ ଲେମ୍ବୁ ଚିପୁଡି ଦବୁ।
ହ
ହଁ ଲେମ୍ବୁ ଚିପୁଡି ଦବୁ ସେ କଟି କଟି ଯିବ ଆଉ ତ ଗୋଟା ତ ସେ ସେ ହବନେଇ ବୁଲା ହେଇଥିଲେ ଲୋହୁଣୀ ତା ଦେହରୁ ବାହାରଥିଲେ ସେ ଯାଇ ବୁଲ ହେଇଥାନ୍ତା। ହୁଁ। ଆଉ ତାକୁ ଫୁଟିଗଲା ପରେ ଲେମ୍ବୁ ପକେଇ ଦବୁ ଦେ ସେ ଛିଡି ଛିଡି ଛିଡି ଛିଡି ଯିବ ସେଇଆକୁ ସେଇଥିରେ ଟିକେ ଫୁଟେଇବୁ ବେଶୀ ଟାଇମ ସେ ଟାଣ ହେଇଯିବ ଟାଣେ ହେଇଗଲେ ତାକୁ ଚା ଛକାକୁ ନହେଲେ ଛାଙ୍କି ପକେଇବୁ ନହେଲେ ଗୋଟେ କପଡା ଦେହରେ ଛାଙ୍କି ପକେଇବୁ ଆଉ ଟିକେ ଥଣ୍ଡା ପାଣିରେ ଥଣ୍ଡା ପାଣି ଢାଳିଦବୁ ସେ ଟାଣେ ହେଇଯିବ ତାପରେ ଚିପୁଡ଼ି ଦେଇକି ଛେନା ହେଇଯିବ ଆଉ।
ଅ ହଁ ହଉ ମତେ ସେଟା ଆସୁନ ନେଇ ଯେ ମୁଁ ବାଇଚି ଅଁ ଦେଖିବା ପଚାରେ କଣ କର କେମିତି କଣ ହବ ବୋଲି ଆଉ ସେ ସାରିଆ ଇଏ ସେଇ ଘିଅ ଘିଅ କୁ କେବେ ପୁଣି ତା ଦେହରୁ ବାହାର କରଚୁ ସେ ଲହୁ
ଲହୁଣି ହଁ ଆଉ ସେଟା ଲ ଯୋଉ ଲହୁଣୀ କି ମାରିଦବୁ ଗୋଟେ ଗିନାରେ
ନା ଗିନାରେ ମା ଲହୁଣୀ କି କଣ ସେ ସର ଟାକୁ ରଖିଥିବ ନୁହେଁ କି ସର ଟାକୁ ରଖିଥିବୁ ସର ଟାକୁ ରଖି ରଖିଦୁ ତା ଦେହରେ ଜୁଆ ଟିକେ ଦବୁ ନା କଣ? ।
ହଁ ଗୋପ ଉଁ ଶୁଣୁନୁ ତାର ଯୋଉ କ୍ଷୀର ଟା ତୁ ବସେଇ ଦଉଚୁ, କ୍ଷୀର ଟା କାଟି କାଟିକି ସବୁ ଖାଇଦବୁ। ଲାଷ୍ଟ କୁ ଟିକେ କ୍ଷୀର ଟିକେ ଲହୁଣୀ ଥିବ ସରଟା ଥିବ ତା କୁ ଏମିତି ଫ୍ରିଜ ରେ ରଖି ଦଉଥିବୁ। ତା ଦେହରେ କିନ୍ତୁ ଟିକେ ଜୁଆ ଦରକାର ଦହି ଦହି ଟିକେ ପକେଇଦେଲେ ସେଇଟା ଭଲ ରହେ। ଗନ୍ଧେଇବନି ଆଉ କି କିଛି ନାହିଁ। ସେଇଟା ଜୁଆ ହେଇଯାଏ। ହୁଁ ଆଉ ପକେଇକି ଏମିତି ଫ୍ରିଜ ରେ ରଖିବୁ। ରଖି ରଖି ତୋର ତାଟିଏ କି କଂସେ ହେଲେ ତାକୁ ଗ୍ରାଇଣ୍ଡିଙ୍ଗ କରିଦବୁ। ଗ୍ରାଇଣ୍ଡିଙ୍ଗ କରିଦେଇକି ଥୋଇଦବୁ କିଛି ସମୟ
ହଁ।
ଥୋଇଦବୁ। ସେ ଟିକେ ଚାବୁ ଚାବୁ ଚାବୁ ଚାବୁ କରିକି ତା ଦେହରୁ ଲହୁଣି ବାହାରିବ। ଫେଣ ଫେଣ ଫେଣ ଭଳିଆ। ଆଉ ସେଇ ଲହୁଣୀ ଟାକୁ ମାରିଦବୁ
ସେ ଲହୁଣୀ କୁ ବାହାର କରିକି ଗୋଟେ ତାଟିଆକୁ ରଖିବୁ। ଆଉ ତେ ତା ତାପରେ ଦହିଟା ହେଇଯିବ ନା। ଏମିତି ନା ନା କଣ ନା କେମିତି କରୁ?
ହଁ ସେମିତି ହୁଏ ଆଉ। ସେ ଲହୁଣୀ ବାହାରିଗଲା ପରେ ସେଟା ଦହି ହେଇଯାଏ। କ୍ଷୀର ଟା। ଆଉ ଲହୁଣୀ ଟାକୁ ତୁ ମାରିଦେଲେ ଘିଅ ବାହାରିବ। ଦହି ଟାକୁ ବସେଇଦେଲେ ଛେନା ହେଇଯିବ ଆଉ।
ଆ ସେଇଆ ଯେ ମୁଁ କହୁଛି ସି କରନ୍ତି। ମୁଁ କେବେ କରିନି ମୁଁ ସେମିତି କରନ୍ତି ନା କେମିତି କରନ୍ତି।
ହଁ ସେମିତି ତ ଆଉ। ସେମିତି କର ଯୋଉ ଟିକେ ଟିକେ ଟିକେ ଟିକେ ବାହାରିବ ତ
ହଁ ହଁ।
ଘର ପାଇଁ ତ ଚଳିବ।
ହଁ। ଆ ତ ଛୁତି ହୋଇଯାଇଛି ଆଉ। ଏଇ ଣିକା କଣପେଇ ରଖିବି ସେ ଦ ଦହିଦେଲେ ସେଇ ଟିକେ ଭାବୁଛି ଏଥୀରେ କିଛି ସ କ୍ଷୀର ଟିକେ ସର ପଡିଚି ସେଇଆ କୁ ରଖିଦେବି। ଏଇ ଘିଅ ଟା କିଣା ହଉଛି ଯୋଉ ଠାକୁର ଘର ପାଇଁ ନାଇଁ ଠାକୁର ସେ ଯୋଉ କୁହନ୍ତି ଠାକୁ । ଠାକୁର ଘର ପାଇଁ ହବ ନା ନାଇଁ। ହଁ ସେଇ ପା ସେଇଆ କୁ କଲେ ହବ। ଟିକେ ଟିକେ ଟିକେ ଟିକେ ବାହାର କଲେ ହବ ଆଉ।
ମୁଁ ବା ଟିକେ ବାହାର କରିକି ଫ୍ରିଜରେ ରଖିଚି। ତାକୁ ମାରିବୁ ବୋଲି କାଲି ଆଉ ମାରିନି, ଥୁଆ ହେଇଚି।
ହଁ।
ହଉ ଦେଖିଆ କାଲିକି ତାକୁ ଆଉ ଟିକେ କ୍ଷୀର ଅଛି ବୁଲେଇଦେବି ଦହି କରିଦେଇକି ଏକାଥରେ ମାରିଦେବି। ଆଉ ପଚାଶ ପନ୍ଦର ବାହାରିବ ଆଉ।
ହଁ ସେଇ ଯୋଉଁ କହନ୍ତି ତମ ତ ସେଆଡେ ହୁଁ ଆମର ବି ଆଡେ ପଣସମଞ୍ଜି ବିକ୍ରି ଆସେ। ସେଇଆଡେ କଣ ପଣସମଞ୍ଜି ବିକ୍ରି ହୁଏ ତମର? ପଣ ପଣସମଞ୍ଜି।
ହଁ ପଣସ ଆମର ତ ଇଆଡେ ସମସ୍ତଙ୍କର ପଣସ ଗଛ ନା ସମସ୍ତଙ୍କ ବାଡିରେ ପଣସ ଏତେ କିଣନ୍ତିନି। ଯାହାର କେମିତି ଜଣ ଜଣ ଙ୍କର ନାହିଁ, ସେମାନେ ଆମ ପାଖରୁ ମାଗି କି ନିଅନ୍ତି। ଆମେ ଆଉ ବିକୁଉ ନା, ତାଙ୍କୁ ଦେଇଦଉ ଦିଟା ଖାଇବାକୁ ଆଉ।
ନା ଆମର ଏଠି ବିକ୍ରି ହଉଚି। ପଣସ ମଞ୍ଜି କି ତାକୁ ପୁରା ବିକ୍ରି ହଉଚି, ତାକୁ ହେଇ ଆଣିଥିଲେ ଉ ରେ ତାକୁ ମତେ ଖାଲି କହୁଛନ୍ତି କି କରିବା ପାଇଁ ବରା କରିକି ତରକାରୀ ବରା କରିବା ପାଇଁ ହେଲା। ଆ ହୁଁ ହଁ ମୁଁ ତ କଣ ଯୋଉ କହନ୍ତି କରିନି ଏବେ କରିନି ଭାବୁଛି ତୁ ଶିଖିଛୁ ନା ସେ ବରା?
ନା ନା ମୁଁ ପଣସ ମଞ୍ଜିରେ କେବେ ବରା କରିନି ମୁଁ ଆଜି ଏଇ ପଣସ ମଞ୍ଜି କଲରା ଆଳୁ ଭାଜିଥିଲି। ଭଜା ଭଜି କରେ ଆଉ ପଣସ ମଞ୍ଜିିକି ସେମିତି ବି ମସଲା ଦେଇକି ଚଡଚଡି ବିଣିଆ କରେ। ଆଉ ନହେଲେ ତାକୁ ଉ ମ-ମସଲା ଦେଇକି ଭାଜେ। ବରା କରିନି କେବେ।
ହଁ ଆଁ ହଁ। ଆଉ ଏଇଆ ସିଏ ଆ ମୁଁ ହଉଛି
ତାକୁ କେମିତି ବରା କର?
କୁ ମୁଁ ଏମିତି ସିଜେଇ ଦିଏ ସିଝେଇ ଦେଇକି ତାକୁ କଣ କରେ ନା ହଉଛି ଇଁ ଏଁ ଯୋଉ ହଉଛି ତାପରେ ଗ୍ରାଇଣ୍ଡର କରିଦିଏ। ଗ୍ରାଇଣ୍ଡରରେ ଏଁ ହଉଛି ତାକୁ ଅ ଇଏ କରେ। ଏ କଣ? ମସଲା ଟିକେ ଦେଇଦିଏ ରସୁଣ, ଲଙ୍କା, ଜିରା ଟିକେ ଦେଇଦିଏ ଦେଇ ଦେଇକି ସେଇଟା ଟିକେ ପାଣଚିଆ ହୁଏ। ତାପରେ ତା ଦେହରେ ଟିକେ ବେସନ ଗୋଳେଇ ଦେଇକି ବେସନ, ଲୁଣ, ହଳଦୀ ଗୋଳଇ ଗୋଳେଇ ଦେଇକି ତେଲରେ ଟିକେ ଛାଣି ଦିଏ ଆଉ।
ଅ ହୁଁ। ଆଉ ଛାଣି ଦେଇକି ତାପରେ ଯେମିତି ଆଳୁ ତରକାରୀ ହୁଏ କରସାରିକି ତାପରେ
ହଁ। ହଁ ଖାଲି ବି ସେମିତି ବରା ଖାଇପାରିବ ନହେଲେ ନାଇଁ ହଉଚି ଏଁ ଯୋଉ ଆଳୁ କଷା। ହଁ କରିକି ଆଉ ଯୋଉ କରିପାରିବୁ ଆଉ।
ହୁଁ ହୁଁ ଅହୋ ନା ମୁଁ ମୋର ମୁଁ ବ ଏଇ ଏଇ କରିଛି। ଆଉ ଡାଲି ବରା ତରକାରୀ କରଚି ନଡ଼ିଆ
ଆ ଆଉ ସେଇ ସେଇ ଭଳିଆ ତ ସେଇ ଭଳିଆ ତ ସବୁ ତରକାରୀ ଆ ଆଉ ମତେ ଟିକେ ମୁଁ ଶିଖିନି ଆ ହଁ ଯୋଉ କହନ୍ତି ମତେ ଟିକେ ସେ ନଡିଆ ବରା ତରକାରୀ କହିଦବୁ ତ।
ହଁ ନଡିଆ ବରା ତରକାରୀ ସେମିତି ନଡିଆକୁ ଫଟେଇ ଦେଲୁ ଫଟେଇ କରିଲୁ ଆଉ କୋରାଟାକୁ ଗ୍ରାଇଣ୍ଡିଂ କରଦବୁ। ହୁଁ। ଗ୍ରାଇଣ୍ଡିଙ୍ଗ କରଦେଇକି ତା ଦେହରେ ଟିକେ ଜିରା, ଲଙ୍କା ଆଉ ରସ ସୁଣ, ଅଦା, ପିଆଜ ସବୁ ପକେଇ ଦେଇ ଗ୍ରାଇଣ୍ଡିଙ୍ଗ କରଦେଲି। ଗ୍ରାଇଣ୍ଡିଙ୍ଗ କରି ସାରିକି ତା ଦିହେରେ ସେମିତି ବେସନ ଟିକେ ଗୋଳେଇ ଦବୁ ଯେମତି ବେସ ସବୁ ଗୋଳଉ ବେସନ, ଚାଉଳ ଗୁଣ୍ଡ ଯଦି ଥିବ ସବୁ ଗୋଳେଇ ଦେଲୁ। ଗୋଳେଇ କିଣି ତା କୁ ଛାଙ୍କି ଦବୁ ନହେଲେ ନ ଛାଙ୍କିଲେ ଅଁ ତାୱାରେ ବି ପକେଇ ପକେଇକି ତେଲ ବୁଲେଇ ବୁଲେଇକି ବି ସେକା ଉଁ ଇଏ କରି ଛାଣିଦେଲେ ଏଇଟା ଟିକେ ଭଲ ହୁଏ। ଭିତର ଉପରେ ଟା ସବୁ ଭଲ ଭାବରେ ହେଇଯାଏ।
ହଁ।
ତାପରେ ଯେମିତି ଆଳୁକୁ କଷିକି ମସଲା ଦେଇକି କରୁଚୁ ଝୋଳ। ସେମତି କରିଦେଲୁ ତାପରେ ବରା ପକେଇଲୁ ଆଉ ତା ଦେହେରେ
ସେ ସେଇଟା ତ ଫିଟି ଫିଟି ଯାଏନି?
ନା ଫିଟିବନି।
ଅହୋ ଆଉ।
ଏମତି ଆଉ ଆଉ ବେସନ ଟା ଛାଣିଦେଲା ମାନେ ବରା ହେଇଗଲା। ଆଉ ଖୋଲିବ କାହିଁକି ଖୋଲିବନି ଲାଷ୍ଟକୁ ଖାଲି ପ
ଆଉ ଇଏ ଛୁଆ ଏ ଛୁଆ ମାନେ ତ ଖାଲି ସେଇମିତିଆ ତର କାରୀ କୁ ଖୋଜୁଛନ୍ତି ସିଏ କଣ ପନିପରିବା ତରକାରୀ ଖୋଜୁଛନ୍ତି କି।
ନା ଛୁଆ ମାନେ ଖାଲି ସେଇ ତରକାରୀ। ମୁଁ ବା ଆଜି ସେଇ ଡାଲମା କରିଥିଲି। ଉ ଆମର ତ ହେଲା ଆଳୁ ଗାଜର ବାଇଗଣ ସାରୁ ଭାର ପକେଇଛି ଏଇଗୁରା କାଇଁ କଲୁ ମତେ ଏଇଗୁଡା ଭଲ ଲାଗୁନି। ତାଙ୍କୁ ସେହି ହ ସେଇ ପରିବା ତରକାରୀ ତାଙ୍କୁ ଭଲ ଲାଗିବନି। ତାହେଲେ ସୋୟାଵିନ୍ କରିଦବୁ ସେ ନଡିଆ ବରା ତରକାରୀ କରିଦବୁ ନହେଲେ ଅଲଗା କିଛି ପ୍ରକାର ତ ସେଇଭଳିଆ ଖାଲି କଷାଳିଆ ତାକୁ ତରକାରୀ କରିବୁ ସେ ଭଲ
ହଁ।
ଆ ସେ ସେ ଆ ସିଏ ହଉଛି ଏ ଯୋଉ କନ୍ତି ଇଏ କରକି ଆଉ ସେ ତରକାରୀ ଆମର ବି ସେଇଆ ତରକାରୀ ମସଲା ଦିଆ ତରକାରୀ କଲେ ଆଉ ମୁଁ ବି ସେଇ ଡାଲମା କରିଥିଲି। ତାଲମା କରଛି ଆଉ ସିଏ କଣ ଖାଇନାହାନ୍ତି ଖାଇବେ ଇଏ କରିବେ ଆଉ
ହଁ ଆ ବା। ସେଛୁଆ କଥା କା
ଖାଲି କଷା କଷି ତରକାରୀ ହେଇଥିବ ମାନେ ଟିକେ ଆଇଁଷ ଯଦି ହେଇଥିବ ସେଇଟା ବୁଝୁଛନ୍ତି ତମେଁ ବୁଝୁ
ହଁ ଆମର ମୋ ପୁଅ ଆଉ ଆଇଷ ଖାଉନି ଛାଡି ଦେଇଛି ସିଏ ଖାଲି କହୁଛି ସେମିତି ଖାଲି ସାଧା କଷାକଷି କର ପରିବା ଏଗୁଡା କରନା ଆରେ ପରିବା ନ ଖାଇଲେ କଣ ତୁ ତ ମାଛ ଆଇଷ ଖାଇବୁନୁ ଆଉ ପରିବା ବି ଖାଇବୁନୁ ଭିଟାମିିନ କୋଉଠୁ ପାଇବୁ ଆଉ?
ଓହଁ ତା ସେ ଆଇଁଷ ସେଇଠିକ ଟିକେ ଆଣିଲେ ସମସ୍ତେ ପରିବାର ଖାଉଛନ୍ତି, କି ସେି ଟିକେ ଖାଇବ ଆଉ ଦେଇକି ତ ଫଳମୂଳ କିଣିକି ଖାଇପାରିବୁନହିଁ
ହଁ ଆଉ ସିଏ ନା ଖାଇବେନି ଆଇଷ କହୁଛି ଆଇଁଷ ଟା ମଣିଷ ଶରୀର ପାଇଁ ଆବଶ୍ୟକ ନାହିଁ ସାଇଣ୍ଟିଷ୍ଟ ସନ୍ନ୍ୟାସୀ ସବୁ ହେଇଗଲାଣି
ଆର୍ଟିଷ୍ଟ ହେଇଗଲାଣି ସେଇଥିପାଇଁ ସେ କହିଦେଉଛି ଆଉ।
ହଁ।
ହଁ।
ଆଉ ଉ ଛୁଆ ସବୁ କୁଆଡେ ଗଲା?
ହଁ ଏଇଠି ଏଇ ଜଣେ ମୋବାଲି ଦେଖୁଛି, ଜଣେ ପାଠ ପଢ଼ିବ ବୋଲି ଯାଉଛି ଏ ହଉ ହଉ ତାହେଲେ ମୁଁ ହଉଛି, ରଖୁଛି ହାଁ ମୋର କାମ
ହଁ।
ହଁ ହ ରଖୁଛି।